ହ୍ୟାଲୋ ମ୍ୟାଡ଼ାମ୍ କଣ କରୁଥିଲେ?
ଏଇ ଶୋଇଚି ଆପଣ?
ଏଇ ମୁଁ ଅଟା ଦଳୁଥିଲି।
ଆଜି କଣ ହବ କି ତମର?
ଆଜି ଆମର ସେଇ ରୁଟି ହବ। ଆଉ ସୋୟାବଡ଼ି ତରକାରୀ।
ହୁଁ ଆଉ?
ଆଉ ସବୁ ଭଲ ଆପଣଙ୍କର?
ହଁ ଏଇ ଯୋ ମିଲ୍ ମିକର ଯୋଉଟା ସେଇଟା ତ?
ହଁ ହଁ ମିିଲ ମିକର ସେଇଟା
ଆମ ଆଡ଼େ ବର୍ଷ କଣ ହଉଛି।
ବର୍ଷା କଥା କାହିଁ କହୁଚ଼ନ୍ତି ବର୍ଷା ଉଠେଇଚି ବର୍ଷା ହବାର ନାହିଁ। ଉଁ ଗରମ ଗୁଳୁ ଗୁଳି ବର୍ଷା ନାହିଁ ତମ ଆଡେ ବର୍ଷା ହଉଚି କି?
ଜଣେ କହିଥିଲା ଆଟା ବେଳୁ କଲ୍ କରିବେ ଏଇଯଉ ଦେମି କାଇଁ ତ କଲାନି? ହାଲୋ କଁ କହିଲେ? କାଇଁ ତ କିଛି ଫୋନ୍‌ କଲେନି ହଁ ବର୍ଷା ଆମ ଆଡେ ତ ଜୋରେ ହଉଛି ଆଉ। ଜୋରେ ବର୍ଷା ହଉଛି ବ
ଓହୋ ଆମ ଆଡେ ଜମାରୁ ବର୍ଷା ନାହିଁ।
ନାଇଁ ଆମ ଆଡେ ତ ଜୋରେ ମାନେ କଅଁ କହିଲେ ଆ ଆମ ଆଡେ ମାନେ ସବୁବେଳେ ବର୍ଷା ମାନେ ରଜ ଅ ମାନେ ରଜ ହେଇନଥିଲା ତା ପୂର୍ବରୁ ବର୍ଷା ଏମିତି ମ୍ୟାମ ବର୍ଷା ମାନେ ଯେମିତି କହିବ ଆମ ଗାଁରେ ହିଁ ଏକା ବର୍ଷା ମାନେ ପୁରା ମାନେ ଦିନ ମାନେ ବର୍ଷା ହେଲା ରଜ ତିନି ଦିନ ବି ସେ ବର୍ଷା ହେଲା
ରଜ ତିନି ଦିନି ଘରୁ ବାହାରି ହେଇନଥିବ?
ହଁପା ଆମର କଣ କହିଲେ ଆମର ରଜ ଏପଟେ ମାନେ ବହୁତ୍ ଭଲରେ ପାଳନ କରୁ। ଆମେ ରଜ ପାଇଁ କେତେ ସୁନ୍ଦର ଭାବରେ ମାନେ ସଜବାଜ କରିଥିଲୁ। କେତେ ସୁନ୍ଦର ଦୋଳି ପକେଇଥିଲୁ ଟେଣ୍ଟ ମାରିରିଥିଲୁ କେତେ କଣ କରିଥିଲୁ ଦେଖିଲାକୁ ଖରା ବେଳେ ତ ଦେ ବର୍ଷା ହେଲା ଯେ ଆଉ ଯାଇ ପାଇଲୁ ନେଇ। ତା ପରେ ଖରା ବେଳେ ବର୍ଷା ହେଲା ଯାଇ ପାରିଲୁ ନେଇ ଫୁଣି ରା ଚାରିଟା ବେଳେ ମେଘ ହେଲା ଆଉ କେମିତି ଯିବୁ କହୁ ନାହାଁନ୍ତି?
ସବୁ ଆୟୋଜନ ବୃଥା ଯାଇଥିବ? କଣ କରିବ କେତେ ମନ ଖୁସି ରେ ସବୁ ଆୟୋଜନ ହେଇଥିବ ରଜ ପାଇଁ
ଆପଣଙ୍କ ଆଡେ ଆପଣଙ୍କ ଆଡେ ଯାତ୍ରା ଫାତ୍ରା ପଡେ ନାଁ ଆପଣଙ୍କ ଆଡେ?
ହଁ ଯାତ୍ରା ପଡେ ଏବେ ଗୋଟେ ଯାତ୍ରା ପଡିକି ଯାଇଥିଲା ଯାତ୍ରା ପଡ଼େସବୁ ଯାଆନ୍ତିି ଏଇ ଯୋଉ ଗାଁ ପାଖକୁ ଆସିଥିଲା ଗୋଟେ ଛୋଟ ପାଟି ସେ ଫ୍ରି ସେଲ ରେ ଯାତ୍ରା କରୁଥିଲା କିନ୍ତୁ ଏଇ ଆଖପାଖ ଗାଁ ରେ ସବୁ ହୁଏ ଟିକେଟ ସଲ ଯାତ୍ରା ସବୁ ଯାଆନ୍ତି ଲୋକ ଦେଖିବା ପାଇଁ।
ହଁ ସେ ଯାତ୍ରାର ନାଁ କଣ ଥିଲା?
ମୁଁ ଯାଏନି ତ ମୁଁ ଜାଣିନି କିନ୍ତୁ ଯାଆନ୍ତି ସବୁ କୁହନ୍ତି ହଁ ଭଲ ବହି ହଉଛି ଇଏ ହଉଛି ଯାତ ତା ଟିକେ ମୁଁ ରାତି ଅନିଦ୍ରା ହେଇକି ଦେଖିପାରେନି। କିନ୍ତୁ ଆମ ସାହି ଲୋକମାନେ ଯାଆନ୍ତି ସବୁ ସ୍ତ୍ରୀ ଲୋକ ମାନେ ସବୁ ସାଙ୍ଗ ହେଇକି ଯାଆନ୍ତି ସେ ଆସି କୁହନ୍ତି ଆଉ ଭଲ ବହି ହେଇଥିଲା ଭଲ ଲାଗୁଥିଲା ଏମିତି ସବୁ ଆସିକି କୁହନ୍ତି କିନ୍ତୁ ମୁଁ କେବେ ଯାଇନି। ଯାତ୍ରା ମୁଁ ଯାଇଥିଲି ଝିଅ ବେଳେ ଯାଏ, ଆଉ ଏଠି ଶାଶୁ ଘରେ ଆଉ କେବେ ଯାତ୍ରା ଯାଏନି।
ଆମର କଅଁ କହିଲେ ଆମର ପା ଯାତ୍ରା ଆମର କଣ କହିଲେ ଆମର ଏପଟେ ଯାତ୍ରା ମାନେ ବହୁତ ଭଲ ଭାବରେ ଆମ ଆମ ଗାଁ ରେ ତ ପଡେନି, ଆମ ଗାଁ ରେ ଆଉ ମାନେ ଆମ ଗାଁଠୁ ଟିକେ ଦୂରରେ ଆଉ ଗୋଟେ ଗାଁରେ ଯାତ୍ରା ପଡେ ହେଲା, ମାନେ ସେ ବାଲିପାଳ ଯାତ୍ରା ଯାତ୍ରା କହୁ ଆମର, ଆମର ଠିକ୍ ସେଟା ଅଷ୍ଟମୀ ମାନେ ଅଷ୍ଟମୀରୁ ବି ଆରମ୍ଭ ହବ, ହେଲା, ଆଉ କଣ କଲେ ମାମ ଆମର ତ ସେଯାତ୍ରାରେ ମାନେ ଯାତ୍ରାରେ ନାଟ ପାଟି ପଡିବ ଆଉ ଦୋକାନ ପଡିବ, ଖାଇବା ପଡିବ, ସେ ଟାଟୁ ପଡିବ, ଜିନିଷ ପତ୍ର ସବୁ ପଡିବ ଆଉ ଏମିତି ପଡ଼େ, ଆମେ କଣ କରୁନା ଆମେ ସବୁ ଝିଅ ଛୁଆ ସବୁ ସାଙ୍ଗ ଇ ସ୍କୁଟି ନେଇକି ଆମେ ଯାଉ ସିଆଡେ ଯା ଯାତ୍ରା ବୁଲି, ଯାତ୍ରା ବୁଲି ଯ ଆଉ ନାଟ ତ ଆମେ ଦେଖିବୁନି ନାଟ କିଏ ଆଜିକାଲି ଦେଖିଚି ଆଗରୁ ତ ଦେଖ ଦେଖୁଥିଲେ ଆଉ ନାଟ ହଁ ଆଉ ଯାତ୍ରା ମାନେ ନାଟ କିଏ ଦେଖୁ, ଆମେ ଟିକେ ମେଲୋଡି ଦେଖୁ ଆଉ ମେଲୋଡି ଦେଖି ସାରିଲା ପରେ, ତାପରେ ବୁଲୁ ଯାତ୍ରା ସାରା, କଣ କଲେ ମ୍ୟାଡାମ ମାନେ ଫାଷ୍ଟ କଥା ହେଲା ଆଉ କୋଉଥିରେ ସାଙ୍ଗସାଥି ମାନେ ଦେଖିପାରିବନି, ଏମିତି ଯାତ୍ରା ହେଲେ ସାଙ୍ଗସାଥି ବନ୍ଧୁବାନ୍ଧବ ସମସ୍ତଙ୍କୁ ମାନେ ପାଇବ ନାଇ କି? ହଁ ସେଇଟା ଖୁସି ଲାଗ ସ ହଁ ସେଇଟା ଖୁସି। ସେଇଟା ଖୁସି ଲାଗେ କି ନା ଯାହା ହଉପଛେ ଆମେ ମାନେ ସାଙ୍ଗସାଥି କି ପାଇକି ଆମେ ତାଙ୍କ ସାରେ କଥାବାର୍ତ୍ତା ହେଇପାରୁଛନ୍ତି, ଆମେ ଏତେ ବଡ ଯାତ୍ରାରେ ସାଙ୍ଗସାଥି କୁ ପାଉଛନ୍ତି କେବେ ତ କାହା ସାନ ପ ଦେଖା ହୁଏନି କିନ୍ତୁ ସେ ଯାତ୍ରା ପାଇଁ ଦେଖା ହୁଏ ବହୁତ ଭଲ ଲାଗେ। ଆଉ ଆମେ ଏମିତି ତ ଯାଉ। ଖାଇ ଖୁଆ କି? ବହୁତ ଭିଡ ମାମ କୁହନ୍ତୁନି, ଏତେ ଭିଡ ଆମର ଯୋଉ ଭାଇନା ମାନେ ଦୋକାନ ପକାନ୍ତି ଏତେ ରେଟ, ଦୋକାନ ରେ ବୋହୁଛି ଯେହେତୁ ଯାତ୍ରା ପକେଇ ଯାତ୍ରା ପ କିଣିବୁ। ଏତେ ରେଟ୍ ସେ ଦୋକାନ ମାନେ କିଛି ବି ଜିନିଷ କିଣିକି ମାନେ ଆଣିପାରିବ ନର୍ମାଲ କିଛି ଆଣିପାରିବନି। ନାଇଁ ରେଟ୍ ମାନେ ବହୁତ ରେଟ୍ କରନ୍ତି, ହୁଁ।
ବହୁତ ରେଟ୍ କର
ହଁ ଆମେ ତ ଯାଉ ସବୁ ସାଙ୍ଗ ହେଇକି, ପୁଣି ଆସୁ ଆସୁ ଦଶଟା ଏଗାରଟା ବହୁତ ଭିଡ ହୁଏ ଆଉ ମ ମତେ ବହୁତ ଭଲ ଲାଗେ। ଆପଣ କେବେ ମେହେନ୍ଦୀ କରୁଛନ୍ତି, ସେ ଯାତ୍ରାରେ କେବେବି ଟାଟୁ ମେହେନ୍ଦୀ କରୁଛନ୍ତି?
ହଁ ଯୋଉ ତାଙ୍କ ପାଖରେ ଛାଞ୍ଚ ଥାଏ, ସେ ହାତରେ ଛପାନ୍ତି ନା ହଁ ସେଇଟା ହଁ ମୁଁ କରେ। ଛି ମୁଁ ଯେବେ ବି ଯାଏ ଯେ କୌଣସି ମେଳା ପଡେ ଭଲ ଲାଗେ। ଯେକୌଣସି ମେଳା ହଉ କି, ଆମର କାଳୀପୂଜା ଭସାଣି ହଉ ମୁଁ ଗଲେ ଏଇ ସବୁ ପ୍ରାୟ ପଢିଥାଏ ସେଇଟା।
ଏଇଟା ତ ଛାଡିଯାଏ, ମାନେ ଫାଷ୍ଟ ହଉଥିଲା ଛାଡି ଯାଏ, ନହଲେ କିନ୍ତୁ ବହୁତ ଭଲ ଲାଗେ ନା
ଭଲ ଲାଗେ ତା ଡିଜାଇନ ଟା ଭଲ ଲାଗେ। ସାଙ୍ଗେ ସାଙ୍ଗେ ଏମିତି କୁଟେଇଦବେ ପୁରା ହାତ, ଆଉ ବଢିଆ ଲାଗେ, କିନ୍ତୁ ପାଣି ହେଲେ ଟିକେ ଛାଡିଯାଏ ଆଉ।
ଛାଡିଯିବ ସେଇଆ ହେଲା କଥା। କିନ୍ତୁ ବହୁତ ଭଲ ବା ଡିଜାଇନ ଭଲ, ତାମାନେ ବହୁତ ଭଲ କରନ୍ତି। ମତେ ଭଲ ଲାଗେ, ମୁଁ ଯେତେବେଳେ ଯାତ୍ରା ଯାଏ ସେଇଟା କରେ। ଆଉ ଯାତ୍ରାରେ ମାନେ କଣ କହିଲ? ମୋର ତ କିଛି ସଜବା ଜିନିଷ ମୁଁ କିଛି ଆଣିନି, ମତେ ଟିକେ ଚୁଡି ଉପରେ ବହୁତ ଲୋଭ ମୁଁ ବହୁତ ଚୁଡି କିଣିକି ଆଣେ ହେଲା।
ଝିଅ ପିଲାଙ୍କର ଟିକେ ଚୁଡି ପ୍ରତି ଦୁର୍ବଳତା ଥାଏ ହଁ।
ମାନେ କଣ କହିଲେ ମାନେ ମୁ ଝିଅ ଛୁଆ ଚୁଡ଼ି ପିନ୍ଧି ଆଣେନି ଯୋ ସ୍ତ୍ରୀ ଲୋକ ଯଉ ଚୁଡ଼ି ପିଧନ୍ତି ମୁଁ ସେଇଟା ଆଣେ।
ପାଣି ଚୁଡି।
ହଁ ମତେ ବହୁତ ଭଲ ଲାଗେ ସେ ଚୁଡି ମାନେ ସେଟ ବାଲା ଚୁଡି ମୁଁ ଆଣି ଆସେ ମତେ ଭଲ ଲାଗିଲେ ମୁଁ ଆଣିଆସେ ସେ ଚୁଡ଼ି ଆଉ ତାପରେ ଆମର ଯାତ୍ରାରେ ଏଥର ଶହେ ଟଙ୍କିଆ ଜିନିଷ ବି ଆମେ ପଡିଥିଲା ହେଲା ଶହେ ଟଙ୍କିଆ ଯୋଉ ପରାତ ଥାଳି ଆମର ପିଠା ସିଝା ଟିଫିିନ ଏମିତି ଯାହା ନବ ଶହେ ଟଙ୍କା ସେଇଟା ପଡିଥିଲା ସେଇଟାକୁ ମୁଁ ଆଣିଥିଲୁ ଏଥର ମୁଁ ଆଣିଥିଲି ପିଠ ପିଠା ସିଝା ଗୋଟେ ଆଉ ପରାତ ଥାଳି ଗୋଟେ ଆଣିଥିଲି ଆଉ ଆଉ ଆମର ନଡିଆ କୋରା ଆଉ ଆମର ଯୋଉ କଣ କହିଲେ ଏଇ ଯୋଉ କଖାରୁ କୋରା ଯୋଉ ବଢି କରନ୍ତି କ
ହଁ ହଁ।
ହଁ ସେ କୋରା ଗୋଟେ ଆଣିଥିଲି ଏରା ଆଣିକି ଆସିଥିଲି ଆଉ
ହଁ ସବୁ ଯାତ୍ରାରେ ହୁଁ ଓ ମାନେ କିଛି ଦେଖିବ ସବୁ ଜିନିଷ ଏମିତି ଦରକାରୀ ଜିନିଷ ଘରକରଣା ଜିନିଷ ମାନେ ଅଲଗା ଆଡୁ ସବୁ ଲୋକ ଲୋକ ପ୍ରାୟ ସେଇ ଯାତ୍ରା ହଁ ଏଇଟା ଏଇ ଯାତ୍ରାରେ ପଡିଲେ ମିଳିଯିବ ପ୍ରାୟ ଯା ଖୋଜିକି ଆଣନ୍ତି ସେ ନଡିଆ ଏ ଯୋଉ ଏଇ ସବୁ ଜିନିଷ ଯାତ୍ରା ବେଳୁ ସେ ବି ଜାନ୍ତି ଆମେ ଆମର କହୁଛି ମୋ ବାପା ଘରଆଡ଼େ ଆମର ସେଆଡ଼େ ସରୋବରଯାତ୍ରା ଶୁଣିଥିବେ ଯଦି ସରୋବର ହୁଏ ବ୍ୟାସ ସରୋବର ହଁ ସେ ମାଘ ପୂର୍ଣ୍ଣିମା ମାଘ ଯୋଉ ମାସ ବେଳକୁ ହୁଏ।
ଆପଣ ଆନ୍ଦପୁର ଗ ତ ଆନ୍ଦପୁରରେ କି ସେଇ ଯାତ୍ରାଟା
ନା ନା ସେଟା ଯାଜପୁର ରୋଡରେ ସେ ବ୍ୟାସ ସରୋବର ସରୋବର କହନ୍ତି। ହଁ ବହୁତ ଭଲ ହୁଏ ସେଠି ବଢିଆ ବଢ଼ିଆ ସବୁ ଦୋଳି ପଡେ ସବୁ ବିଭିନ୍ନ ଆଡୁ ସବୁ ଦୋକାନ ବସେ ସବୁଆଡୁ ଲୋ ଲୋକ ଆସିକି ବସନ୍ତି କିଏ କଣ ହ୍ୟାଣ୍ଡଲୁମର ବସେ ସବୁ ଯୋଉ ସମ୍ବଲପୁରୀ ଶାଢ଼ୀ ଆଦିକି ସବୁ ମିଳେ ଆଉ ସେଠି କଣ କହିଲ ଯୋଉ ଚଣା ଚଣାଟା ପ୍ରାୟ ଯିଏ ଯିବେ ଚଣା ଆଣିକି ଆସିବେ ଚଣା
ହଁ।
ହୁଁ ଠାକୁରଙ୍କ ବାହାରେ ଭୋଗ ଲହେଇବ ସେଠି ଉଖୁଡା ଭୋଗ ଆଉ ଚଣା ତାକୁ ଧରିକି ଆସିଥିବେ। ସମସ୍ତେ ପ୍ରାଏ ହଁ ଆଉ
ଯ ଯାତ୍ରାରେ କଣ କହିଲେ ସେଇ ଯୋଉ ଚଣା ବାଦାମ ଏଇଟା ଭଲ ଲାଗେ ନା?
ହଁ ଚଣା ବାଦମ୍ କିନ୍ତୁ ସରୋବରରେ ଟିକେ ବେଶୀ ଲୋ କମାନେ ଚଣାକୁ ପସନ୍ଦ କରନ୍ତି ଆଉ ସରୋବର ତ ଜାଣିଥିବ ମାନେ ପୁରାଣ ଯୁଗରୁ ସେ ଅଛି ସେଠି ଯୋଉ ଗୁ ଗୁପ୍ତଗଙ୍ଗା ଅଛି ସେଇଠି ଯୋଉ ଆମର କୁହନ୍ତି ସେ ସେ ଲୁଚିଥିଲେ। ଯୋଉ କିଏ କହିଲ ତମର ଯୋଉ ମହାଭାରତ ଯୁଦ୍ଧ ସମୟରେ ଯଉ ଦୁର୍ ର୍ଯ୍ୟଧନଙ୍କ ସହିତ ଯେତେବେଳେ ଭୀମଙ୍କର ଯୁଦ୍ଧ ଚାଲିଥିଲା। ସେ ଯାଇକି ଦୁର୍ଯ୍ୟୋଧନ ଯାଇକି ଲୁଚିଥିଲେ ସେଇଠି ସେଇ ବସ ସରବର ଯୋଉ ଗୁପ୍ତ ଗଙ୍ଗା ଅଛି ସେ ସେଠି ଲୁଚିକି ଥିଲେ। ଏମିତି କୁହାଯାଏ ହଁ କୁହନ୍ତି ସେଠି ସେ ଗୁପ୍ତ ଗଙ୍ଗା ଅଛନ୍ତି। ଆଁ ସେଠି ରାଘୁଜୀଙ୍କୁ ପୂଜା କରାଯାଏ। ରାଘୁଜୀଙ୍କୁ। ପୂଜା କରାଯାଏ ତାଙ୍କର ଏଇ ବର୍ଷରେ ଥରେ ସେଇ ମାଘ ମାସରେ ତାର ସେଠି ହୁଏ। ସବୁଆଡୁ ଆସନ୍ତି ସବୁ ସନ୍ଥ ମାନେ ସେଠିକି ହ
ନ ଯାଜିପୁର ଯାଜପୁରରେ ବହୁତ ଏମିତି ଯାତ୍ରା ପଡେ।
ହଁ ତାପରେ ଅଲଗା ସବୁ ଏବେ ଆଗରୁ ତ ଭଲ ଏମତି ନର୍ମାଲି ହୁଏ ଏବେ ସବୁ ଅଧିକ ଟିକେ ମନୋରଞ୍ଜନ କାର୍ଯ୍ୟକ୍ରମ ସବୁ ହଉଛି। ଛୁଆ ପିଲା ମାନଙ୍କର ନାଚ ଗୀତ କରନ୍ତୁ କି ମେଲୋଡି ହଉ।
କଣ କହିଲି ମ୍ୟାମ୍ ମୁଁ ଥରେ ଯାଯୁପୁର ଯାଇଥିଲି ମାନେ ଯୋଉ କାଠରେ କେତେ ସୁନ୍ଦର ସୁନ୍ଦର ଜିନିଷ କରନ୍ତିନି ସେ ଡାଲି ଘୋଟା ହଉ କି ଯାହା ହଉ କାଠରେ ହଁ।
ଟି ବେଲଡ଼ା ହଉ ଅ କି ହଁ ବହୁତ ପିଢା ବଟ
ହଁ ମୁଁ ଏଇଥର ଯାଇଥିଲି ତ ଯାଇଥିଲି କି ସେରା ଦେଖିଥିଲି।
ଛୋଟ ପିଲାମାନେ ଯୋଉ ଖେଳିବା ପାଇଁ ଛୋଟ ଛୋଟ ଚେୟାର ତାଙ୍କର ଛୋଟ ଟେବୁଲ ଛୁଆ ପଢିବା ପାଇଁ ଯୋଉ ଚେୟାର ଟେବୁଲ ଏ ସବୁ ବଢିଆ ମିଳେ। ଆଉ ମାନେ ସବୁ ହସ୍ତତନ୍ତ୍ର ସବୁ ପଡେ କଣ କହିଲ ଯିଏ ସବୁ ନଡ଼ିଆ କତାରେ ବିଭିନ୍ନ ପ୍ରକାର ସବୁ ତିଆରି କରିକି ଦେଖିବ ବିକୁଥିବେ। ନଡିଆ କତାର ତମର ହେଲା ଯୋଉ କଣ୍ଢେଇ ହଉ କି ହାତୀ ଘୋଡା ଭଳିଆ ବନେଇକି ତାକୁ ତାକୁ ବିକୁଥିବେ ନଡିଆ କତା ରେ ପା ପୋଛା ହୁଁ ତାକୁ ସବୁ କରିକି ବିକୁଥିବେ। ଏସବୁ ଭଲ ଲାଗେ ବେଶୀ ପ୍ରାଧାନ୍ୟ ଦିଅନ୍ତି ହ୍ୟାଣ୍ଡଲୁମ୍ ଜିନିଷକୁୁ ହସ୍ତ ତନ୍ତ୍ର କୁ ବେଶୀ ଟିକେ ପ୍ରାଧାନ୍ୟ ଦିଅନ୍ତି ଆଉ।
ହଁ। ନା ଯାଜପୁରରେ ଭଲ ଯାତ୍ରା ପଡେ ଆଉ ଥରେ ବି ଯାଇଥିଲି ସେମିତି ଡ୍ରେସ୍ ମାନେ ସେଇ ଯୋଉ ଡ୍ରେସ ଶସ୍ ତା ମାନେ କୋଉଟା କୋଡିଏ ଟଙ୍କା। କୋଉଟା ପଚିଶ ଟଙ୍କା, କୋଉଟା ପନ୍ଦର ଟଙ୍କା, କୋଉଟା ସତୁରି ଟଙ୍କା ଏମିତି ତ୍ରେସ ପଡିଥିଲା।
ହଁ ଏମିତି ସବୁ ପଡେ। ଆଉ ଯାଜପୁର ଯାଇଛନ୍ତି ତାହେଲେ ବୁଲି?
ହଁ ଯାଇଛି ବହୁତ ଥର ଯାଇଛି ଡ୍ରେସ ପତ୍ର ଆଣେ ମୁଁ ଏଥର ରଜରେ ଯାଇଥିଲି ବି ଟୁ ଆଣିବା ପାଇଁ ଡେସ ଆଣିଥିଲି ବି ଟୁୁ ରୁ ଆଣିଥିଲି। ଏ ଏମ୍ ମାର୍କେଟ ରୁ ଆଣିଥିଲି। ହୁଁ।
ହଁ ଭଲ ଭଲ କଲେକ୍ସନ ସବୁ ଥାଏ ବି ଟୁ ରେ।
ହଁ ଫାଷ୍ଟ ହଉଥିଲା ଆମ ଘରଠୁ ଯାଜପୁର ବହୁତ ଦୂର ଟିକେ ଟାଇମ ଲାଗେ ଯିବା ପାଇଁ ଆଉ।
ହଁ।
ହୁଁ, ତାପରେ ବି ସ୍କୁଟି ନେଇକି ଯାଇଥିଲୁ ରହି ଆଣିକି ଆସିଲୁ ଆଉ।
ସ୍କୁଟି ନେଇକି ପଳେଇଥିଲେ?
ହଁ।
ହଁ।
ହଉ ତାହେଲେ ମ୍ୟାମ୍, ଆପଣ କଣ କରୁଛନ୍ତି କରନ୍ତୁ ତାହେଲେ ମୁଁ ଟିକେ ବ୍ୟସ୍ତ ଅଛି ତ।
ହଉ ହଉ ହଉ ରଖ।